ହାଲୋ।
ହାଲୋ।
ହଁ ସାର୍ ନମସ୍କାର।
ହୁଁ ମାମ ନମସ୍କାର।
କଅ କରୁଚନ୍ତି?
ଏମିତିି ଏଇ ବସିଛି ଆଉ କଣ କରିବି ଆଉ, ଆପଣ କଣ କରୁଛନ୍ତି?
ମୁଁ ବି ସେଇ ବସିଚି। ବର୍ଷା ହଉଛି ଆପଣଙ୍କ ଗାଁକୁ?
ହଁ ଏବେ ଜୋର ହୋଉଚି ବର୍ଷା।
ନାଇଁ ଆମର ବର୍ଷା ହୋଉଥିଲା ଆଉ ଛାଡିଛି ଏବେ ଟିକେ ଟିକେ ଜଷ୍ଟ ଖରା ଦେଖୋଉଛି। ଆଉ ଖାଇ ସାରିଲେଣି ଆପଣ।
ନା ଖାଇନି ଖାଇବି ଗାଧେଇବି ଆଉ ଥଣ୍ଡା ପାଗ ତ ଇଚ୍ଛା ହଉନି ଘରୁ
ଆଚ୍ଛା କଣ ଏମିତି ମାନେ ଉଁ ହଁ ମୁଁ ଖାଇ ସାରିଲିଣି କଣ ସଖାଳେ ଖାଇଥିଲି ଆଉ ଏବେ ତ ଆଉ ଖାଇନି ଖାଇବି ଆଉ। ଏବେ ଏଇ ମାଛ ତରକାରୀ ହେଇଛି ଅଣ୍ଡା ତରକାରୀ ହେଇଛି ଆଉ ଯିବି। ହଁ ଆମର ଗୁରୁବାର ସୋମବାର ଛାଡିଦେଲେ ଆଉ ସବୁ ବାରେ ଖାଆନ୍ତି। ଟି ଖାଇଦୋଉ ଆଉ।
ଆମ ଖାଉ କିନ୍ତୁ ଆମ ଘରେ କେବେ ହୁଏନି ମାନେ ବୁଧବାର ଆଉ ଶୁକ୍ରବାର ରବିବାର ହୁଏ।
ନା ଆମ ଘରେ ସୋମବାର ଗୁରୁବାର ଛାଡିଲେ ଆଉ ସବୁବାରେ ଆମର ହୁଏ। ବାକି ମାଛ ହେଇଛି ଯେ ଶେଉଳ ମାଛ ହେଇଛି ତ ମୁଁ ଶେଉଳ ମାଛ ଖାଏନି। ତ ସେଥିପାଇଁ ମୋର ମୁଁ ଅଣ୍ଡା କରିଛି ଖାଇବି ଆଉ। ଆପଣଙ୍କର କଣ ରୋଷେଇ ହେଇଛି ବଡ ମାଛ ଖାଲି ରୋହି ଭାକୁର ଖାଏ ଆଉ କିଛି ଖାଏନି।
ହଁ।
ମୁଁ ଆପଣଙ୍କର କଣ ରୋଷେଇ ହେଇଛି।
ହଁ ମୁଁ ଜାଣିି ନେହିଁ କଣ ହେଇଚି ତଳକୁ ଯାଇନି।
ଆଚ୍ଛା। ଆଉ କଣ କୁହନ୍ତୁ ଆଉ ଆପଣଙ୍କ ଦେହ ଭଲ ଅଛି।
ହଁ ସେମିତି ଆଉ ଆପଣଙ୍କର।
ହଁ ମୋର ସେଇ ଟିକେ ବର୍ଷା ପାଇଁ ଟିକେ ଦେହ ଟିକେ ଏବେ ଖରାପ ହେଇଯାଇଛି ନହେଲେ ଭଲ ଥିଲା ଆଗରୁ ଏଇ ବର୍ଷା ପାଇଁ ଟିକେ ଏବେ ଖରାପ ଅଛି ଦେହ ଆଉ।
ଆଉ ଆପଣ, ଆପଣ ଖେଳ ଦେଖିବାକୁ ଭଲ ପାଆନ୍ତି?
ନାଇଁ ମୁଁ ଖେଳ ଦେଖେନି, ସତ କଥା। ମୁଁ ଭଲ ପାଏନି। ହଁ ଖେଳ, ଫେଳ ମୁଁ ଆଉ ଦେଖିନି କେବେ। ଖେଳ ଟା ଆଉ ଦେଖି ଖିନି ଆଉ। ଆପଣ ଭଲ ପାଆନ୍ତି? ନାଇଁ ଜାଣିନି। ମୁଁ ଖେଳ ଦେଖେନି ତ ଆଉ ଜାଣିନି। ଖାଲି ଚିନିଛିି କେତେଟା-' ପିଲାଙ୍କୁ କିଛି କିଛି ପିଲାଙ୍କୁ ଚିହ୍ନିଛି। ସେଥିରେ କିଛି ନାହିଁ ସେମିତି ଆମର ବିରାଟ କୋହିଲି, ଏମ୍ ଏସ୍ ଧୋନି ଏମିତି ସବୁ ହାର୍ଦ୍ଦିକ ପାଡି୍ୟାନ୍। ଏମିତି କେତେ ଜଣଙ୍କୁ ଲୋକଙ୍କୁ ରୋହିତ ଶର୍ମା ଏମିତି ମାନେ କିଛି କିଛି ଲୋକଙ୍କୁ ଚିଞ୍ଚିଚି ଆଉ। କିନ୍ତୁ ଖେଳ ଦେଖେନି।
ହେଲେ ଚିଞ୍ଚିଛନ୍ତି ଆଉ, ନାଁ ଜାଣିଛନ୍ତି।
ହଁ ହଁ, ଚିହ୍ନିଚି ଖାଲି ଏମିତି ଆଉ, ଆର୍ସିବି, ସିଏସ୍କେ ଯୋଉ ଏଇ ସବୁ ଟିକେ ଟିକେ ଚିହ୍ନିଛି ନହେଲେ ମୁଁ ଆଉ କିଛି ଜାଣିନି। ଖେଳ ବିଷୟରେ। ଖେଳ ତ ଦେଖେନି, ଟୋଟାଲ୍ ବି ଦେଖେନି। ଆଉ ଜାଣିବି କେମିତି?
କୁହା କୁହି, ହୁଅନ୍ତି ଆପଣ ଶୁଣିଥିବେ?
ହଁ। ମୁଁ ଦେଖିନି ବୋଲି ଆଉ। ଆପଣ କଣ ସବୁ ଖେଳ ବିଷୟରେ ଜାଣିଛନ୍ତି କହୁନାହାନ୍ତି?
ମୋର ତ କିକ୍ରେଟ ଫେଭୋରାଇଟ୍
ଆଚ୍ଛା। ଆଗକୁ ଗୋଟେ କ୍ରିକେଟ୍, କ୍ରିକେଟର ହେବେ ଆଉ?
ହଁ ଏବେ ତ ଲୋକାଲ୍ ଏରିଆରେ ଖେଳୁଛି ଭଲ।
ଆଚ୍ଛା। କଣ ଏମିତି ନା କିଛି ପ୍ରାଇଜ୍, ଫାଇଜ୍ ପାଉଛନ୍ତି ସବୁ?
ହଁ ମୋର୍ ତ ବୋହୁତ୍ ଆପଣକୁ ଫଟୋ ଛାଡିଦେବି, ଖାଲି ପ୍ରାଇଜ୍ ଦେଖିବେ, କେମିତିକା ପ୍ରାଇଜ୍- ଫ୍ରାଇଜ୍ ଖାଲି ଘରେ।
ଆଚ୍ଛା ଗୁଡ୍, ଗୁଡ୍ ଭଲ। ଏମିତି ଆଗକୁ, ଆଗକୁ ଖେଳି, ଖେଳି ଚାଲନ୍ତୁ। ହଁ ଏମିତି ଆଗକୁ ଖେଳି, ଖେଳି ଚାଲନ୍ତୁ। ଭଲ ଗାଁର ସବୁଆଡେ, କଣ ଆଗକୁ କଣ ଗୋଟେ ଯାଇକି କଣ ଆଗକୁ ମାନେ କ୍ରିକ୍ କ୍ରିକେଟର ହେବେ ନା ଆଉ କିଛି ଭାବିଛନ୍ତି ଜପ୍ ଫପ୍ କରିବେ?
ନାଇଁ ଜବ୍ କରିବି। କ୍ରିକେଟ୍ କଣ, ଏଇକା ଆମେ କଣ, ଏମ୍ତି ଲୋକାଲ୍ ଏରିଆରେ କ୍ରିକେଟ୍ ଖେଳୁଛୁ। କ୍ରିକେଟ୍ କଣ ଆଗକୁ କିଛି ଇଏ ହବ, ତା ପାଇଁ ବି ଜବ୍ କରିବାକୁ ପଡିବ। ଜବ୍ କରିବୁ। ତା ସହିତ ଯଦି ଟାଇମ୍ ବାହାରିଲା, ତାହେଲେ କ୍ରିକେଟ୍ ଖେଳିବୁ ସେତେବେଳକୁ ଆଉ।
ନାଇଁ କ୍ରିକେଟ୍ ରେ ବି ପିଲା ଯାଉନାହାନ୍ତି କି, କ୍ରିକେଟ୍ ରେ ତ ପୁଣି ଆମର ସବୁ ଏଇ ସବୁ ଆଗକୁ ତ ପହଞ୍ଚିଲେ ବିରାଟ କୋହଲି ଆରିକା।
ସେମାନେ ଶୁଣନ୍ତୁ, ତାଙ୍କର ସେମାନେ ବାହାର ଦେଶର ପିଲା। ଓଡିଶା ପିଲାଙ୍କୁ କେହି ନିଅନ୍ତିନି। ଆମେ ବି ଯାଇକି ଯଦି ବାହାରେ ରହିକି ଖେଳିବା, ତାହେଲେ ହଁ ଆମେ ଚାନ୍ସ ପାଇପାରିବା। କିନ୍ତୁ ଓଡିଶାରେ ରହିକି ଯଦି ଥିଲେ, ତାହେଲେ କଉଁଠି ଚାନ୍ସ ପାଇ ପାରିବାନି।
ଆଚ୍ଛା ଏମିତି ତା ହେଲେନା ମୁଁ ତ ଅଉ
ତାପରେ ବି ବିରାଟ୍ କୋହିଲି ହାରିକା ତାଙ୍କର ଛୋଟ ବେଳୁ ଖେଳି, ଖେଳି ଆସଛନ୍ତି। ମାନେ ବାହାରେ ରହୁଛନ୍ତି ସେ ତାଙ୍କର, ତାଙ୍କର ବାହାର ଦେଶର। ସେ ତାଙ୍କର ବାହାରେ ରହି, ରହି, ରହି କ୍ଲବ୍ ରେ ଖେଳି, ଖେଳି ଏମ ଧୀରେ, ଧୀରେ ଖେଳି, ଖେଳି ସିଏ ଆଇଛନ୍ତି। ଆମେ ଏବେ ଓଡିଶାରେ ଅଛୁ, ଏବେ ଯାଇଁକି ଯଦି ବାହାରେ ରହିକି ଖେଳିବା, ଆମର କିଛି ହେଇପାରିବନି। ତାପରେ ବି ଆମେ କିଛି ହିନ୍ଦୀ ଭାଷା ବି ଶିଖି ପାରିବାନି, ସେତେବେଳେକୁ ସାଙ୍ଗେ, ସାଙ୍ଗେ ବି ଇଂଲିଶ ଭାଷ ବି କିଛିି ଶିଖି ପାରିବାନି। କାହିଁକିନା କ୍ରିକେଟ୍ ରେ ବେଶୀ ହଉଛି ଇଂଲିଶ ଭାଷା।
ହଁ।
କାଇଁ ନା ଆମେ ଯଦି କ୍ରିକେଟର ମାନଙ୍କୁ ଓଡିଆ ଭାସା କହିଲେ, ସେ କିଛି ବୁଝିପାରିବେନି।
ହଁ। ହଁ ସେମ୍ତି ହିନ୍ଦୀ ହେଲେ ହଁ କହି ପାରିବା, କିନ୍ତୁ ଏଇ ଯୋଉ ଇଂଲିଶ୍
ସେ ଟିକେ କହି ହେଇଯିବ
ହଁ, ହଁ। କିନ୍ତୁ ଇଂଗିଲିସ୍ ଟା ଟିକେ ପ୍ରୋବ୍ଲେମ୍ ରହିବ କହିହବନି କିଛି ବି।
ହଁ ସେଥିପାଇଁ
ହଁ ସେମାନେ ଯେ ହଁ ଓଡିଶା ପିଲାଙ୍କୁ ପ୍ରାୟ ବି ବହୁତ କଥାରେ କାଟି ବିି ଦିଅନ୍ତି ବହୁତ ଜାଗାରେ ମାନେ ତାଙ୍କର ଟ୍ୟାଲେଣ୍ଟ ଥିବ ବି କିନ୍ତୁ ସେ କାଟି ଦିଅନ୍ତି ବହୁତ ଜାଗାରେ ଓଡ଼ିଶା
ହଁ ଓଡିଶା ପିଲା ଏବେ ଦି ଜଣ ଯାଇଥିଲେ ଆଇ ପିଏଲ ଖେଳିବାକୁ ତାଙ୍କୁ ପୁରା ବସ୍ ବେଞ୍ଚ ରେ ବସେଇ-ବସେଇ-ବସେଇ-ବସେଇ-ବସେଇ-ବସେଇ ଆଇିଲେ ତାପରେ ତାଙ୍କୁ ଟିମ ରୁ ବାହାର କରିଦେଲେ। ମାନେ ଗୋଟେ ଚାନ୍ସ ବି ଦେଲେନି ଖେଳବାକୂ।
ଓଡିଶା ପିଲାଙ୍କୁ ବହୁତ ଜାଗାରୁ ବାହାର କରିଛନ୍ତି କିନ୍ତୁ ବହୁତ ଜାଗାରେ ଆମର ଓଡିଶ ସେଠି ସିଙ୍ଗର ମାନେ କେତେ ଭଲ ଗାଉଛନ୍ତି। ସେଇ ସିଙ୍ଗର ମାନେ ଯଦି ବାହାରେ ଯାଇକି ଗାଉଛନ୍ତି ତାଙ୍କୁ ଯୋ କେମିତି ନା କେମିତି କରିକି ମାନେ ଭଲ ଥିବେ କିନ୍ତୁ ଅଲଗା ଲୋକଙ୍କୁ ନେଇ ଯାଉଛନ୍ତି କିନ୍ତୁ ତାଙ୍କୁ ନଉନାହାନ୍ତି।
ହଁ ତାଙ୍କୁ କୁଆଡ଼େ ମାନେ ସବୁଠି କାଡ଼ି ଦଉଛନ୍ତି ତ,
ହଁ ଆଉ ବାକି ଏବେ ତ ଆମର ଜ୍ୟୋତିର୍ମୟୀ ଯିଏ ଅଛନ୍ତି
ଏସବୁ ଏବେ ଅଲମ୍ପିକ୍ ରେ ସବୁ ଅଛନ୍ତି ସବୁ। ହ୍ୟାଲୋ